ଚାଟ୍ ମସ ହ୍ୟାଲୋ।
ହଁ ଗୁଡ଼ ଇଭିନ ଗୁଡ଼ ଇଭିନିଂ ମ୍ୟାଡ଼ାମ ନମସ୍କାର।
ଗୁ୍ ଇଭିନିଂ ସାରେ ଆଉ କଣ କରୁଥିଲେ?
ନାଇଁ ଆଜ୍ଞା ଯାଇଥିଲି ଟିକେ ବାହାରକୁ ବାହାରକୁ ଯାଇକି ହଁ ଆଜ୍ଞା ବର୍ଷା ଆରମ୍ଭ ହେଇଗଲାଣି।
ଆଛା।
ବର୍ଷା ହେଲାଣି କିନ୍ତୁ ଘଡଘଡି ଚଢ ଚଢି ଯୁ ମାରେ ସେଇଟା ହଉନି। ଆଉ ବର୍ଷା ଝିପ ଝିପ ବର୍ଷା ଲାଗି ରହିଛି।
ଆମ ଆମ ଏଠି ନା ଲଗାତାର ଯୋଉ ବର୍ଷା ହେଲା ଆମର ସବୁ ମାର୍କେଟ ତାପରେ ଆମ ଯୋଉ ପଡାର ସବୁ ଗଳି କନ୍ଦି ସବୁଥିରେ ପୁରା ପାଣି ଆଣ୍ଠୁ ହେଇଯାଏ।
ହଁ ବହୁତୁ ସାରା ବର୍ଷା ବହୁତ ତିନି ଦିନ ଚାରି ଦିନ ହେଲା କଣ୍ଟିନ୍ୟୁ ହେଲାଣି ନା ଆଜ୍ଞା। ତ ବର୍ଷା ଏତେ ଜୋରରେ ବର୍ଷା ହେଲେ ପୁଣି ପଡାରେ ହଉ ବା ଗଳି ରାସ୍ତାରେ ସବୁଆଡେ ପାଣି ହେଇଯିବ। ହ
ତ ଏବେ ଆପଣ ଯୋଉ ତା ମାନେ ଯାହାବି ତାମାନେ ବାହାରେ କହିବେ ନା ସୋସିଆଲ ମିଡିଆରେ ଖାଲି ତାମାନେ ପାଣିର ଖାଲି ଚର୍ଚ୍ଚା ହଉଛି ବର୍ଷା
ହଁ ହଁ ଏଇଟି ତ ରିସେଣ୍ଟଲି କାଲି କଣ ଗୋଟେ ଜଣେ ପେରଳାଟେ ଏ ଯୋଉ ଜରି ଗୋଟାଳି ବାଲା ସେ କଣ ଜରି ଗୋଟଉଥିଲା ନା ବୋତଲ ଗୋଟଉଥିଲା ପାଣି ଶୁଅ ରେ ଭାଷ ଚିଗଲା ଭାସିଗଲା ଯେ ସିଏ ଦି ତିନି କିଲୋମିଟର ପର୍ଯ୍ୟନ୍ତ ଆଗକୁ ପଳେଇଛି ପୁରା ଭାସି ଭାସି ଭାସି ଭାସି ଆ ଦି ଦିନ ଆଜି କାଲି ଯାଇଥିଲା ଆଜି ତା ଡେଡ ବଡି ମିଳିଲା।
ଏହେ କୋଉଠାକାର ଏଇଟା ନ୍ୟୁଜୁ ଟା?
ଏଇଟା କ୍ୟାପିଟାଲ ଭୁବନେଶ୍ଵର ର।
ଓହୋ ବାପରେ ତାମାନେ ଏତେ ବର୍ଷା ହଇଛ ବର୍ଷ ତ ଅତି ବର୍ଷାରେ ବି ତା ମାନେ ବାତ୍ୟା ହେଇଯିବ ଆଉ।
ହଁ ବ ଚାରି ପାଞ୍ଚ ଦିନ ଯଦି ବର୍ଷା ଲାଗିକି ରହିବ ବନ୍ୟା ନିଶ୍ଚିନ୍ତ ହେଇଯିବ।
ଆମ ଆମ ଏଠି ନା ଆମ ଏଠି ଏ ହେବ ଛଅ ସାତ ବର୍ଷ ହେବ ଅ ତାମାନେ ବଲାଙ୍ଗୀ ଇଏରେ ବାତ୍ୟା ହେଇଥିଲା। ମୁଁ ଖାଲି ତା ମାନେ ଶୁଣିଥିଲି କି ତା ମାନେ ବାତ୍ୟାରେ ଏମିତି ସବୁ ଭସେଇ ନିିଏ। କିନ୍ତୁ ସେ ଟାଇମ୍ ରେ ମୁଁ ଯୋଉ ଥିଲି ନା ବାତ୍ୟା ହେଇଥିଲା ପୁରା କଣ୍ଟିନ୍ୟିସ୍ ପାଞ୍ଚ ଦିନ ପୁରା ଲଗାତାର ବର୍ଷା।
ଆଚ୍ଛା।
ଆଉ ସବୁ ତା ମାନେ ଘର ଦ୍ଵାର ସବୁ ଭାସି ଯାଇ ଯାଇଥିଲା। ଆଉ ଯୋଉ ନଦୀରେ ଯୋଉ ବ୍ରିଜ ବି ଥିଲା କିନ୍ତୁ ବ୍ରିଜର ଉପରୁ ପୁରା ପାଣି ଯାଉଥିଲା। ଆଉ ସିଏ ଆଉ ଆମ ଘରରେ ନା ଆମ ଘରକୁ ତ ପାଣି ପଶିନି ଟିକେ ଉଚ୍ଚା ଥିଲା। କିନ୍ତୁ ସେ ପାଣିର ଯୋଉ ମାଟିର ଯୋଉ ଆମର ମାର୍ବଲ ଯୋଉ ଅଛି ନା ମାର୍ବଲର ଭିତରୁ ପୁରା ସବୁ ପାଣିଓ ତା ମାନେ ବାହାରୁଥିଲା ତା ମାନେ ଏତେ ପାଣି ତା ମାନେ ଥିଲା। ହୁଁ।
ଆଚ୍ଛା ଆଚ୍ଛା ଆଉ ପାଣି ତ ବୋହୁତ ପାଣି ହେଲେ ବୋହୁତ ଅସୁବିଧା ଆଜ୍ଞା।
କଣ କହିଲେ?
ପାଣି ବୋହୁତ ସାରା ପାଣି ବର୍ଷା ହେଲେ ବୋହୁତ ଅସୁବିଧା ହବ।
ହଁ ମୁଁ ତ ସେଟା ମୁଁ ସେଟା ପ୍ର ପ୍ରଥମେ ଖାଲି ନିଉଜ ଦେଖିଥିଲି କି ବାତ୍ୟାରେ ତା ମାନେ ଏମିତି କିନ୍ତୁ ମୁଁ ଯେତେବେଳେ ମୁଁ ଆଖିରେ ଦେଖିଲି। ମୁଁ ଶକ ହେଇଗଲି କି ଯୋଉ ପାଣିର ମୋ ଫାଙ୍କ ଭିତରୁ ତାପରେ ଯୋଉ କାନ୍ଥର ଟିକେ କଣରୁ ପୁରା ପାଣି ବାହାରୁଥିଲା।
ଆ ଆପଣଙ୍କ ଏରିଆ ସେପଟେ ଏରିଆରେ ତ ପ୍ରାୟ ସବୁ ଇଏ ଘର ଗୁରାଗ ସବୁ ଟିକେ
ଅଛି ମୋର ସେ ଯୋଉ ଅଛି ନା ସେଟା ଟିକେ ଉଠାଣିଆ ସ୍ଥାନ ନା ତ ବେଶୀ ବର୍ଷା ବି ହୁଏନି। ତ ସେଇ ଟାଇମ୍ ରେ ଏତେ ତା ମାନେ ବାତ୍ୟା ହେଇଥିଲା ପାଞ୍ଚ ଛଅ ଦିନ ଲଗାତାର ତ ସେଥିପାଇଁ ପୁରା ଯୋଉ ହାଲତ ଥିଲା ସେନ।
ଆଜ୍ଞା।
ସବୁ ଯୋଉ ବଡ ବଡ ବାଡ ବି ତାମାନେ ଭାଙ୍ଗି ଯାଇଥିଲା ପାଣି
ଆଚ୍ଛା ଆଉ ଆପଣ ଆଉ କେବେ ମା ସମଲେଶ୍ୱରୀ ମନ୍ଦିର ଯାଇଚନ୍ତି।
ହଁ। କୋଉ ମନ୍ଦିର କହିଲେ?
ମା ସମଲେଶ୍ଵରୀ ମନ୍ଦିର।
ଅ ହଁ ଯୋଉ ସମ୍ବଲପୁରି ଯୋଉ ଏ ତ ହଁ ହଁ ହଁ ଯାଇଚି ଯାଇଚି।
ତା ସାମ୍ନ ରେ ଗୋଟେ ସିଂହ ଅଛି ନା।
ହଁ ହଁ ଏବେ ନା ଏବେ ତ ପୁରା ନୂଆ ବି କରିଦେଲେଣି।
ହଁ ଏବେ ଏବେ ଯୋଉ ପାଣ୍ଡିଆାନ ସରକାର ଯୋଉ ଥିଲା। ପାଣ୍ଡିଆନ ସେଠିକି ଯାଇକି ପୁରା ନୂଆ କରିଦେଇଚନ୍ତି ସବୁ।
ହଁ ପାର୍କ ଫାର୍କ କରିକି ସବୁଆଡେ ଗଛ ଲତା ଲାଇଟ ଫାଇଟ ସବୁ ଲଗେଇ ଦେଇଛନ୍ତି।
ଆଚ୍ଛା ଆଚ୍ଛା।
ଆଉ ପୁରା ନୂଆ କରିଦେଇଛନ୍ତିୁ ଜାଗାଟା।
ପୁର ନୂଆ ପୁରା ନୂଆ କରି ଦେଇଛନ୍ତି ନାଇଁ ବଡ ବଢିଆ ଲାଗୁଚି।
ପାର୍କ କୁହନ୍ତି ପାର୍କ ଯୋଉ ଯେମିତି ଥାଏ ନା ପୁରା ପାର୍କ ଥାଇକି ଗଛ ଲତା। ତାପରେ ଲାଇଟି ଫାଇ ସବୁ ଯୋଉ ଥାଏ ସେଟା ପୁରା ସେମିତି ହେଇଯାଇଚି ଆଉ ବସିବା ସ୍ଥାନ ବି ତାମାନେ ଅଛି ବୁଲିବା ଜାଗା ବି ଅଛି। ଲୋକ ମାନ କେବେ ଚାଲନ୍ତି ବି ସେ ସେ ଜାଗାରେ।
ଆଚ୍ଛା ହଁ ନାଇଁ ବୋହୁତ ବଢିଆ କରିଚନ୍ତି।
ହଁ ବି ଭଲ ଲାଗେ ଆପଣ ଯାଇ ଆପଣ ଆ ଯାଇଚନ୍ତି?
ମୁଁ ଯେତେବେଳେ କାମ ହେଇନଥିଲା ସେତେବେଳେ ଦୁଇଥର ଯାଇଚି। ଆଉ କାମ ଯେତେବେଳେ ସରିଗଲା। ମୁଁ ଆଉ ତାପରେ ଆଉ ଯାଇନାହିଁ।
ଓହୋ ଆପଣ ଆପଣ କଣ କରନ୍ତି?
ମୋର ନିଜର ଓନ୍ ଟ୍ରାଭେଲ ବିଜନେସ ଅଛି।
ଓହୋ ବେଲେ କୋଉ ବସ୍ ଅଛି ନା କଣ?
ଟ୍ୟା ବସ୍, ଟ୍ୟାକ୍ସି, କାର୍।
ଓହୋ କୋଉଠିରେ ଯେଉ ଯୋଉ ଭୁବନେଶ୍ୱର ରେ?
ଭୁବନେଶ୍ଵରରେ ଆପଣ ଯଦି ଅନଲାଇନରେ ମାରିଦେବେ ଅଜୟ ଟ୍ରାଭେଲସ ଭୁବନେଶ୍ଵର। ତ ସବୁ କିଛି ଡିଟେଲସ ଜାଣିପାରିବେ।
ଅ ହଉ ଯଦି ଦରକାର ପଡ଼ିଲେ ମୁଁ କହିବି ଆପଣକୁ ମେସେଜ କରିବି ଆଉ।
ଆଜ୍ଞା ଆଜ୍ଞା ହଉ ହଉ।
କଣ ଯୋଉ ଭଡା ଭଡ଼ା ରେ ରେ ତାମାନେ ବସ୍ ଅଛି କି ତାମାନେ। କି ଯୋଉ ପେସେଞ୍ଜର ଯେମିତି ଯାଆଁ ଆଚ୍ଛା ଭଡାରେ। ଓ ହଁ ହଁ ସେଠି ତାମାନେ ଜଣେ ଯେ ଯିବେ ବି ତାମାନେ ସବୁଆଡେ ତା ମାନେ ବୁଲାବୁଲି କରିବା ପାଇଁ ବି ସୁବିଧା ଥିବ ନା।
ହଁ ହଁ ଯେମିତି ଜଣେ ଜଣେ ଆସନ୍ତୁ ଚାରି ଜଣ ଆସନ୍ତୁ ଦଶ ଜଣ ଆସନ୍ତୁ ପଚାଶ ଜଣ ଆସନ୍ତୁ। ବୁଲାବୁଲି କରିବା ପାଇଁ ବହୁତ ସୁବିଧା ଅଛି ଏଠି।
ଓହୋ ତ ଆପଣ ତାମାନେ ବହୁତ ଜାଗା ବି ତାମାନେ ବୁଲିଥିବେ ଜାଣିବି
ହଁ ମୁଁ ମୁଁ ତ ଅଲରେଡି ଅଲ ଓଭର ଓଡିଶା ସବୁଆଡେ ବୁଲି ଯାଇଛି।
ଆଉ ଭଲ ଭଲ। ଆଉ କୋଉ କୋଉ ଜାଗା ତ ମାନେ ଆପଣଙ୍କୁ ବହୁତ ଭଲ ଲାଗିଲା ଯୋଉ ଯାହା ବି ତାମାନେ ଆପଣ ଯାଇଛନ୍ତି?
ମୁଁ ଯାଇଥିଲି ଗୋଟେ ଥର ଯାଇଥିଲି ମୟୂରଭଞ୍ଜ ଯାଇଥିଲି ମୟୁ ୟୂରଭଞ୍ଜ ରେ। ସେପଟ ଏରିଆରେ ଅଛି ଦି ତିନିଟା ମନ୍ଦିର ଅଛି। ଆଉ ସେପଟେ ନୀଳଗିରି ଅଛି ଆଉ ଅଛି ବାରିପଦା ଅ ଛି ବାରିପଦା ଜାଣିଛନ୍ତି ବାରି ପଦରେ ମୁ ମୁଢ଼ି। ମୁ-ମୁଢି ମାଂସ ସେପଟେ ପୁରା ଫେମସ ଲୋ
ଆଚ୍ଛା ମୁଢି ମାଂସ ୱା ହଁ।
ମୁଢି ସହିତ ମାଂସ ଖାଆନ୍ତି ବି।
ହଁ ଆମ ଏଠି ବି ନା ଏଠି ବି ଦୋକାନରେ ମିଲି ମୁଢୀ ମାସ
ଆଚ୍ଛା ହଁ ଆପଣ ସେପଟ ଏରିଆରେ ବି ମିଳେ ସେ ଆପଣଙ୍କ ଏରିଆରେ ପ ପତ୍ରରେ ମିଳେ ଶାଳ ପତ୍ରରେ।
ଓହୋ ଆମ ଘରେ ବି ନା ଆ କଣ କି।
ଯୋଉ ଶାଳ ଶାଳ ପତ୍ରରେ ସବୁ ଖାଇବାକୁ ଦିଅନ୍ତି।
ହଁ ଶାଳ ପତ୍ର ନା ଏଠି ଆଉ ଶାଳପତ୍ର ଆଉ ଦି ଦେଖାଯାଉନି।
ନାଇଁ ନାଇଁ।
ଏଇ ଯୋଉ ସବୁ ଯୋଉ ମାଂସ ଯଦି ଆମେ ଯେବେ ଘରେ କରୁନା ମାଂସ ତ ମାଂସରେ ତାମାନେ। ମାଂସ ଥିବ ଆଲୁ ଗୋଟେ ଗୋଟେ ତା ମାନେ ପଡିଥିବ। ତା ଝୋଳ ଆଉ ସେଥିରେ ତାମାନେ। ଆ ବା ଉଁ ତାମାନେ ମୁଢି ସେ ଖା ତାମାନେ କରିକି। ଉଁ ଖାଇଲେ ନା ବହୁତ ବଢିଆ ଲାଗେ ଗରମ ଗରମ ଥିବ।
ହଁ ସେ ମଜା ପୁରା ବହୁତ ଟେଷ୍ଟି ସେ ସବୁ ଜିନିଷ ବହୁତ ଟେଷ୍ଟି ଆଜ୍ଞା।
ହୁଁ।
ଆ ଏସବୁ ଜିନିଷ ଖାସ କରି ଆପଣଙ୍କ ଏରିଆ ପଟେ ହିଁ ବେଶୀ ମିଳେ। ଆଉ ଆ-ଆପଣ ସେଇ ଯୋଉ ବଲାଙ୍ଗିର କହିଲେ ନା। ବଲାଙ୍ଗୀର, ସୋନପୁର, ବୌଧ ଏସବୁ ଏରିଆରେ। ଏଇ ଅର୍ଥନିଟିକି ଜିନିଷ ଗୁରାକ ବେଶୀ ମିଳେ।
ହଁ ଆଉ ଏଠି ଏ ଏଠି ରେ ତ ଏବେ କା ତା ମାନେ ଆପଣ ଯୁ-ଯୁଆଡେ ବି ଯିବେ ନା ସବୁଆଡେ ତାମାନେ ଗୋଟେ ଗୋଟେ ରେଷ୍ଟୁରାଣ୍ଟ ଖୋ ଖୋଲିଲାଣି ରେଷ୍ଟୁରାଣ୍ଟ କ୍ୟାଫେ ଖୋଲା ଆଉ ସବୁ ଜାଗାରେ ତମେ ନୂଆ ନୂଆ। ଆଉ ତାମାନେ ର-ରଖୁଛନ୍ତି ଆଉ କିଛିଟା ଖଣ୍ଡେ ଜା-ଜାଗାରେ ନା ହେଲଦି ବି ତାମାନେ ସ୍ନାକ୍ସ ରଖୁଛନ୍ତି ଯେମିତି କିି। ତାମାନେ ଆପଣଙ୍କର ରାଗିର ଦୋସା ହେଲା ରାଗି ଟି ତାପରେ ଯୋଉ କଣ କି ଅଟାର ତାମାନେ ଯୋଉ ଚାମିନ ସେଟା ବି ତାମାନେ ଏଠି ରଖିଲେ।
ହ
ତ ସେଟା ବି ତାମାନେ ଭଲ ହେଲଥ ପାଇଁ ବି ଭଲ ତ ସେଟା ବି ଆମେ କେବେ କେବେ ସନ୍ଧ୍ୟାରେ ଟିକେ ବୁଲିବାକୁ ଯାଉ ତ ସେଟା ତାମାନେ କରୁ ସୁ ଏ ସବୁ ତା ତାମାନେ ଅଛି ସେଟାରେ। ହଁ ମଣ୍ଡିଅ ହଁ ମଣ୍ଡିଅ ମିିଲି। ସେ ତ ମାଣ୍ଡିଆର ପୁ ସେଇ ହଁ। ସେ ଯୋଉ ରାଗି ଯୋଉ ଅଛି ନା ସେଟା ତାର ଚାହା ବି ତାମାନେ ମିିଲିଜା ଚା ମଳିଲାଣି ତାପରେ ତା ଆମେ ତାର ଦୋ ଦୋସା ବି ମିଲୁଛି ଏଠିରେ।
ଆଛା।
ତାରେ ବୋହୁତ ଭଲ ଏବେ ଦିନ ଖାନା ପିନା ଦିନା ଆମ ଏଠିରେ ପୁରା ସବୁ ମିଳିଲାଣି ଆଉ ତାପରେ ଆପଣଙ୍କ ହେଲଥକୁୁ ଯାଇକି ତାପରେ ଫ୍ରୁଟ ତାମାନେ ଫଳ ସବୁ ମିକ୍ସ ହେଇକି ତାମାନେ ଚାଟ୍ ବି ହେଲାନି ଫ୍ରୁଟ
ଆଛା ଆଛା ହଁ ଫ୍ରୁଟସ ଚାଟ ଡ୍ରାଏ
ତାପରେ ଦହି ହଁ ଦହି ବୁନ୍ଦି ଦହି ବୁନ୍ଦି ଚାଟ ବି ମଳିଲାଣି। ଏବେ ଏବେ ତ ତମେ ନେଇ ତାମାନେ ଗୋଟେ ଗୋଟେ ତମେ ନୂଆ ହଉଛି ଆଉ ତାପରେ ଏବେ ତ ଖରା ମାସ ହେଲାଣି ନା। ଗଲାଣି ତ ଆଗରୁ ତମେ ଦେ ଯୋଉ ଲସି ଲସି ତାମାନେ ନିଜେ ତାମାନେ ଯୋଉ ଆଇସ୍କ୍ରିମ ଲଗେଇ ଚି ମେସିନ୍ ଆଣିକି ନିଜେ ଆଇସ୍କ୍ରିମ କରିକି ତାମାନେ ଏବେ ଅ ଦେଇଥିଲେ। ମଲାଙ୍ଗିରେ ମିଲିଥିଲା। ଲସି ର ଆଇସ୍କ୍ରିମ ନିଜେ ସେମାନେ କଲରରେ କରିବେ। ମେସିନ ରେ ଆଉ ଯୋଉ ଯୋଉ ଟାଇପ ର ତାମାନେ ଚାହିଁବେ ସେଟା ତାମାନେ ମିଳୁଥିଲା। ତ ସେମିତି ବହୁତ ତାମାନେ ବି ମିଳିଲାଣି ଖାନା ପିିନାରେ ଆଉ କମି ନାଇ।
ହ ନାଇଁ ଯାଉ ଆଜିିକାଲି ଖାନା ପିନା ସବୁବେଳେ ସବୁ ଜାଗାରେ ମେଲଣି
ଆଜିକାଲି ଯାହାକୁ ଦେଖିବେ ବାଟରେ ତା ମାନ ଆଉ କୌଣସି ଆଗୁରୁ କଣ ଥିଲା ଲଙ୍ଗ ତା ମାନେ ଟ୍ରାଭେଲ କଲେ ତା ମାନେ ଗୋଟେ ଗୋଟେ ଜାଗାରେ ଦୋକାନ ଥିଲା ନା। ଏବେ ତାମାନେ ସବୁ ଜାଗାରେ ତାମାନେ ଦୋକାନ ହେଲାଣି ଆପଣ ବରା ତା ମାନେ ସ୍ ସମୋସା କୁହନ୍ତୁ ତାପରେ ଯୋଉ ସ୍ନାକ୍ସ ଆଇଟମ କୁହ ଚା କୁହନ୍ତି ସବୁ ଜାଗାରେ ହେଲାଣି ଆଉ କିଛି ପ୍ରୋବ୍ଲେମ ବି ହେବନି।
ନାଇଁ ନାଇଁ ଆଜିକାଲି ସବୁ ଜାଗାରେ ରୋଡ ସାଇଡ଼ରେ ମିଳିଲାଣି। ସବୁ ଜାଗାରେ ଠେଲା ଗାଡିରେ ମିଳିଲାଣି। ଏମିତି ହୋଟେଲ ରେଷ୍ଟୁରାଣ୍ଟ ମିଳିଲାଣି ସବୁ ଜାଗାରେ ହେଇଗଲାଣି। ତାପରେ ଜନସଂଖ୍ୟା ବଢିଗଲାଣି ନା ଆଜ୍ଞା।
ହଁ। ସେଥିପାଇଁ ଆଉ ବହୁତ ଲୋକ ବି ତାମାନେ ଏଇ ଯୋଉ ଗଛ ଫଛ ସବୁ କାଟିକି ସେଇଟା ବନାଉଛି ତିଆରି କରୁଛନ ତି ଆଉ ଆମ ଏଠି ନା ଏବେ ବି ତାମାନେ ଗୋଟେ ବ ଷ ଭିତରେ ନା ତିନଟି ମଲ୍ ହେଲାଣି। ଭାବନ୍ତୁ ପାଖ ପାଖରେ ତିନଟି ମଲ ହେଲାଣି ତ ଏତେ ଭିଡ ରହୁଚନ୍ତି ଆଉ ଏବେ ଯୋଉ ଆମର ଯୋଉ ଶୀତଳଷଷ୍ଠୀ ଆପଣ ନା ଶୁଣିୁଛନ୍ତି ଶୀତଳ ଷଷ
ଆଜ୍ଞା ଆଜ୍ଞା ହଁ ଶୀତଳଷଷ୍ଠୀ।
ହଁ ଯେ ଶୀତଳଷଷ୍ଠୀ ଯୋଉ ପାଖ ପାଖ ଥିଲା ମୀନା ବଜାର ବି ବସିଥିଲା ତ ସୁଧ ଯୋଉ ମୀନା ବଜାର ଯୋଉଠାରେ ବସିଛି ନା ସେଠାରେ ହିଁ ସେ ମଲ ଟା ଅଛି। ତ ସେ ଏତେ ଭିଡ ତାମାନେ ରାସ୍ତା ପୁରା ଯାମ ହେଇକି ତିରିଶ ମିନିଟ ଲାଗିଲା ତାମାନେ ଯି ଗୋଟେ ଯେ ଜାଗାକୁ ଆଉ ଗୋଟେ ଜାଗାକୁ ଯିବା ପାଇଁ ଏତେ ଦାମରେ ଭିଡ ଥିଲେ ସେ ଜାଗାରେ।
ଆଛା ହଁ ହଁ ବହୁତ ଭିଡ ଥାଏ ଆଉ ଆପଣଙ୍କୁ ଏ ଏବେ ଆଉପଟେ ଗୋଟେ ଅଛି ନା ନୂଆଖାଇ ଜୁହାର।
ହଁ ହଁ। ନୂଆଖାଇ ଜୁହାରଟା ଆମର ଆକ୍ଚୁଆଲି ପ୍ରଧାନ ପର୍ବ। ସେଠାରେ କଣ ହୁଏ କି ହଁ, ସେଠାରେ ଆମ ଯୋଉ ଫ୍ୟାମିଲିର ଯାହା ସମସ୍ତେ ନା ଯିଏ ଯୋଉ ଆଡେ ବି ତମେ ଯେତେ ଦୂରରେ ଥିଲେ ବି ନା, ସେ ଦିନଟାକ ତାମାନେ ପୂର୍ବ ଦିନରେ ଆସିକି ପହଞ୍ଚନ୍ତି ତାପରେ ଅ ଯୋଉ ଯୋଉ ଲକ୍ଷ୍ମୀ ମା ଯୋଉ ତମର ଇଷ୍ଟ ଦେବୀ ଯାହାର ଥିବେ ଅ ତାଙ୍କୁ ତାମାନେ ପ୍ରଥମେ କରି ତାମାନେ ନୂଆ ଯୋଉ ଚାଉଳ ଥାଏ ନା
ହଁ ନୂଆ ଯୋଉ ଚାଉଳ ଥାଏ ସେଟା ଭୋଗ ଲାଗେ, ଆପଣ ଯିଏ ଯୋଉଠି ଥାଆ ତେବେ ସମସ୍ତେ ନିଜ ପରିବାରକୁ ଆସିବେ, ଆସିକିରି ମିଶିବେ, ମିଶିବେ ନୂଆ ଡ୍ରେସ୍ ସମସ୍ତିଙ୍କର ହବ ନାଇଁ? ସବୁ ନୂଆ ପିନ୍ଧିବେ, ନୂଆ ଖାଇବେ ସେଦିନ। ଆଉ ସମସ୍ତେ ଏକ-ଏକା ସାଙ୍ଗରେ ବସିକି ଖାଇବେ, ଏକା ସାଙ୍ଗରେ ନୂଆଖାଇ ଜୁହାର କହିବେ।
ଆଉ ଯୋଉ ପତ୍ରରେ ସେଇଟା ଦିଆ ହୁଏ, ପତ୍ରରେ ଦିଆ ହୁଏ ଆଉ ସେଟାକୁ ପାଞ୍ଚ ନହେଲେ ଚାରିଥର ଆପଣ ତାମାନେ ଖାଇବେ, ସେ ଯୋଉ ତିଆରି ହେଇଥିବ ଭୋଗଟା। ତାପରେ ଯୋଉ ଯାହାର ଆମ ଦଶ ଏଗାର ବାର ପ୍ରକାର ଯୋଉ ରନ୍ଧା ଥିବ, ସେଇଟା ମାନେ ଏକା ସାଙ୍ଗେ ବସିକି ସମସ୍ତେ ପରିବାର ସହିତ ଖି ହୁଁ, ତାମାନେ ଖାଇବେ ତାପରେ ଯୋଉ ଯଦି ଆମ ଘରେ ନା ସେଟା ସେଦିନ ନା ଯ ତା ମାନେ ଖାଇସାରିଲା ପରେ ନା ତାସ ତାସ ଖେଲା ହୁଏ। ତ ସେ ଯୋଉ ଭ-ଭାଇ ତାମାନେ ହଁ। ତାସ ଆମର ସେ ଗୋଟେ ଦିନ ତାମାନେ ଯୋଉ ଆମ ଯୋଉ ଦାଦା ଭା-ଭାଇ ମାନେ ଯୋଉ ଅଛନ୍ତି ଏଠିରେ, ତ ସେମାନେ ବସି ବସିକିନା ସେମାନେ, ତାମାନ ତାସ ଖେଲନ୍ତି। ପୁରା ରାତି ହେଇଯାଏ ତାସ ଖେଲି ଖିଲି। ତ ସେ ହଁ।